ହାଲୋ।
ହଁ ମାମୁନି ଦିଦି ନମସ୍କାର।
ହଁ ନମସ୍କାର।
ହଁ ଗୋଟେ ଏ ନା ଆମର ଖାତା ବହିରେ ବସିିକି ଚିତ୍ର ଆଙ୍କୁଚି। ଛୁଆ ଆମର ବସିକି ଖେଳନାରେ ଖେଳୁଚନ୍ତି। ମୁଁ ଆଉ କଣ କରିବି ଗୋଟା ଘର ଗଛ ତାକୁ ସବୁ ଆଙ୍କୁଚି ବସିକି । ଆ ଛୁଆ ଙ୍କୁ ସମସ୍ତ ଙ୍କୁ ମୁଁ ଶୋଇପାରିବିନି। ମୁଁ ବସ୍ ଆଙ୍କୁଚି ବସିକି। ମୋ ଝିଅ ବସିକି ଦେଖୁଚି ମୁଁ ଆଙ୍କୁଚି ଆଉ। କିଛି ନାହିଁ ମତେ ସକାଳୁ ବହୁତ ଜଲଦି ଉଠିବାକୁ ପଡିବ, ଛୁଆ ଗୁରା ମୋତେ ହଇରାଣ କରୁଚନ୍ତି।
ହଁ ଠିକ୍ ଅଛି ଗୋଟେ ଦିନ ପଛେ ହଁ ଲେଟରେ ଶୋଇବେ ଆଉ।
ପ୍ରାୟ ଏମିତି ହୁଏ। ଏ ଛୁଆ ଗୁଡା ବି ଟିକେ କଣ ଟିକେ ରବିବାରେ ବୋଲି ଆଉ ଟ୍ୟୁସନ ଫ୍ୟୁସନ ନଥିଲା। ମୁଁ ବି କହିଲି କାମ କରିବି ସେ ଶୋଇଯା। ସେ ସବୁ ସନ୍ଧ୍ୟା ସାଢେ ପାଞ୍ଚ ଛଅରେ ଉଠିଛନ୍ତି। ଆ ସେ ପୁଣି ବାର ନହେଲେ ଶୋଇବେ। ଶୋଇବେ ଆଉ। ସୁଅନ୍ତୁ ପଛେ ଆଉ କାଲି ଟିକେ ଲେଟ୍ ରେ ଉଠିବେ ଆଉ। ଦେଖିଆ କଣ ହଉଚି ଆଉ।
ହଁ ଆଉ କଣ କରିବା।
କଣ ଗୋଟେ ଅନୁଭୂତି କଣ ଠାକୁରଙ୍କର କୋଉଠି ଥିବ ଆପଣଙ୍କ ଇଏରେ କୁହନ୍ତୁ।
କଣ କହିଲେ?
କୋଉ ଠାକୁରଙ୍କର ଗୋଟେ ଅନୁଭୂତି ଥିବ। ଜଗନ୍ନାଥ ହଉ ଯୋଉ ଠାକୁରଙ୍କୁ ଆପଣ ପସନ୍ଦ କରନ୍ତି ଗୋଟେ ଅନୁଭୂତି କଣ ଆମକୁ କୁହନ୍ତୁ ଆମେ ଜାଣିବାୁ
ଅନୁଭୂତି କଣ କହିବି? ମତେ ମୁଁ ଆମେ ଟିକେ ଆମେ ହଉଚୁ ଜୟଗୁରୁ ବାଲା।
ହଉ ଆପଣ ଜୟଗୁରୁ ବି ଆମେ ବି ଜୟଗୁରୁ ଜାଣିଚୁ। କିଛି ନାହିଁ ଆମେ ବି ଜୟଗୁରୁ ଜୟଗୁରୁ ଯାଉ ଆମର ସତସଙ୍ଗ ହୁଏ ଆମେ ବି ଯାଉ। ଦୀକ୍ଷା ନେଇନି ଅଲରେଡି
ଆମେ ଦୀକ୍ଷା ନେଇଚୁ।
କିନ୍ତୁ ମାନେ ଦୀକ୍ଷା ବାଲାଙ୍କ ସାଙ୍ଗରେ ଆମେ ବହୁତ କ୍ଲୋଜ ତ ତେଣୁ ତେଣୁ ଆମେ ଯେତେ ସତ୍ସଙ୍ଗ ପଡେ ଯାଉ, ଭଲ ଲାଗେ। ପଶୁ ଇ ହଉ ଯୋଉ ରାକ୍ଷୀ ପୂର୍ଣ୍ଣିମାକୁୁ ହୁଏନି କି ତାଙ୍କର ଜନ୍ମ। ଅ ସେ ଗୋଟେ ପୂର୍ଣ ପୂରଣ ହେବେନି କିି?
ଏବେ ତ ଗଲା ଅ ଜନ୍ମଦିନ। ଆଚାର୍ଯ୍ୟ ଦେଙ୍କର ଜନ୍ମଦିନ ଥିଲା ବୋଧେ।
ଆମର ରାକ୍ଷୀ ପୂର୍ଣ୍ଣିମା କୁ ଏଠି କରନ୍ତି ଜଣଙ୍କର ଘରେ ଆମ ସେଠ ଟି ଯାଇି ତାଙ୍କୁ ପୂଜା ପୂଜା ଟିକେ ସାହାଯ୍ୟ ସହଯୋଗ କରୁ ଟିକେ ଭଲ ଲାଗେ। ତାଙ୍କର ମାଇକି ଫାଇକି ବଜା ବୁଜି ହୁଏ ପୁରା ଭୋଜି ଭାତ ହୁଏ ଖାଇବା ପିଇବା ହୁଏ।
ହଁ ଆମେ ବି ଭାବୁଛୁ ଏଇ ଆନିଭର୍ସରୀ ମୋର ଯୋଉ ଆନିଭର୍ସରୀ ହବ ନା ମୋ ନଭେମ୍ବର ତେଇଶ ତାରିଖରେ ବାହାଘର ହେଇଥିଲା।
ଆଜ୍ଞା।
ହେଲା ହଁ ଆନିବର୍ସରୀ ହେଲେ ଭାବୁଛି ଘରେ ଟିକେ କରିବି ବୋଲି ସତ୍ସଙ୍ଗ କରିବି ବୋଲି ଘରେ।
ଓ ହଁ।
ଅ କାହିଁକି ନା ଶାନ୍ତି ରହିବ ସତ୍ସଙ୍ଗ ଟା ଘରେ କରିବ ପୁରା ମାନେ ପରିବେଶ ପୁରା ଶାନ୍ତି ରହିବ। ତମର କିଛି ମାନେ ନକାତ୍କ ସକ୍ କ୍ତି ଯାହା ବି ହେଉ ଘର ଭିତରେ କିଛି ବି ତମେ ପୂଜା ଇଏ କର ଆଉ ସତ୍ସଙ୍ଗ କରିବ ଦେଖିବ ପରିବାର ଭିତରେ ପୁରା ଶାନ୍ତି ଶୃଙ୍ଖଳା ବହୁତ ରହିବ ଆଉ ମାଇଣ୍ଡ ଟା ପୁରା ଥଣ୍ଟା ରହିବ।
ସତସଙ୍ଗ ବି ଆମେ ବସୁ ଶୁଣୁ ଭଲ ଲାଗେ।
ହୁଁ ଆଉ ମୁଁ ତ ମୁଁ ତ ସତ କଥା କହିବି ମୁଁ ବାପଘରେ ଏତେ ମୁଁ ଜୟଗୁରୁ ମାନେ ହିଁ କ ଜାଣିିନଥିଲି।
ଓ ହୋ।
ଦିକ୍ଷା ମାନେ କଣ ମୁଁ ଜାଣିନଥିଲି କେମିତି ନିଅନ୍ତି କଣ? ତତେ ଶାଶୁରୁ ଆସିଲି ମୋ ମେନ୍ କଥା ହଉଛି ଦି ଦିକ୍ଷା ନବାର କାରଣ କଣ ମୋ ନଣନ୍ଦ ଯାହାକୁ ବାହା ହେଇଛନ୍ତି ତାଙ୍କର ହଉଛନ୍ତି ସ୍ଵସ୍ତୟନୀ ବାଲା ମାନେ ଦୀକ୍ଷା ବାଲା ଯଦି ଯଦି ମୋ ନଣନ୍ଦଙ୍କ ତାଙ୍କ ସହ ବାହାଘର କରୁଛୁ ତାହେଲେ ଆମକୁ ଦୀ୍କ୍ଷା ନବାକୁ ପଡିବ। ମଁ ନଣନ୍ଦଙ୍କ ବାହାଘରକୁ ଆସି ଚଉଦ ବର୍ଷ ହେଇଗଲା।
ଓହୋ।
ହେଲା ଚଉଦ ବର୍ଷ ହେଇ ଗଲାଣି। ତ ତାଙ୍କୁ ତ ଦୀକ୍ଷା ନବାକୁ ପଡିବ କାଇ ନା ଇଏ ରୋଷେଇ କଲେ ସିଏ ଖାଇବେ। ଆଉ ଆଙ୍କ ହାତରୁ ଆଙ୍କ ହାତରୁ ଅନ୍ନ ଖାଇବେନି ଯେ ଦି ଦିକ୍ଷା ନ ନେଇଛନ୍ତି ଅନ୍ନ ଖାଇବେନି ତାଙ୍କ ହାତରୁ ହେଟୁ ଇଏ ହଁ ଇଏ ଯୋଉଠି ଦୀକ୍ଷଷା ନେଇ ନଣନ୍ଦକୁ ଯୋଉ ଦୀକ୍ଷା ଦେଲେ ମାନେ ମୋ ହଜବେଣ୍ଡ ମୋ ଶାଶୁ ଶଶୁର ସିଏ ବି ଦିକ୍ଷା ନେଲେ। ଦିକ୍ଷା ନେଲେ କାହିଁକି ନା ଯେତେବେଳେ ଜଇଁ ଆସ ତୋ ଘରକୁ ଖାଲି ପେଟରେ ଯିବ କି? ତାକୁ ତ ଟିକେ ଖାଇବାକୁ ଦବୁ ନା ହଁ ଆଉ ଯିଏ ତାହେଲେ ତାଙ୍କ ତ୍ର ହେଇଗଲା ସିଏ ବି ଆମ ହାତରେ ଅନ୍ନ ଖାଇଗନି ତାପରେ ମୁଁ ଯେତେବେଳେ ବାହା ହେଇକରି ଆସିବି ମୋ ହାତରୁ ବି ଛୁଇଁବେନି। ତ ଦୀକ୍ଷା ନେବାକୁ ପଡିବ। ବୁଝିଲ ନା ସେଥିଲାଗି ମୁଁ ମୁଁ କେ କେବଳ ପୁରୀ ଯାଇଥିଲି ସେଇଥି ପାଇଁ ମାନେ ମୋ ନଭେମ୍ବର ତେଇଶି ରେ ବାଘଘର ହେଲା ମୁଁ ଡିସେମ୍ବର ତେଇଶ ରେ ଦି କ୍ଷା ନେଲି ପୁରୀ ଯାଇଥିଲି। ଯାଇଥିଲି ଜଗନ୍ନାଥ ଦର୍ଶନ ଗଲି ଆମେ ରହୁଥିଲୁ ସତସଙ୍ଗ ଵିହରେ ରହୁଥିଲୁ। ସତସଙ୍ଗ ଆମେ ଗଲେ ସତସଙ୍ଗ ବିହାରରେ ରହୁ ସେଠି ସନ୍ଧ୍ୟାରେ ପ୍ରେୟାର ହୁଏ ସକାଳେ ପ୍ରେୟାର ହୁଏ। ସବୁ ସାରିକି ତାପରେ ସେଠି ମତେ ନଭ ଡିସେମ୍ବର ତେଇଶି ତାରିଖରେ ଦୀକ୍ଷା ପାଇଁ କହିଲେ ହେଲା ମୁଁ କହିଲି ହଉ ଠିକ ଅଛି ନେଇଯିବା। କିନ୍ତୁ ଯୋଉଠି ମାନେ ଯିଏ ମତେ ଦୀକ୍ଷାଦାତା ଯିଏ ମୋର ମାନେ ତାଙ୍କ ନାଁ ହଉଛି ସରୋଜ କୁମାର ସାହୁ ସେ ମୋର ଦୀକ୍ଷା ଦାତା।
ଅ ହଁ
ହୁଁ ଶଉଠୁ ମୁଁ ଦୀକ୍ଷା ନବାକୁ ଯେତେବେଳେ ମତେ ଦେଲେ ଦୀକ୍ଷା ମୁଁ କହିଲି କି ଆଉ ହଁ ମତେ ପଚାରିଲେ ଦୀକ୍ଷା ବିଷୟରେ ମୁଁ କହିଲି ସତ କଥା କହୁଛ ମୁଁ କିଛି ଜାଣିନି। ଯୋଉଟା ସତ ସତ ମୁଁ କାହିଁକି ମିଛ କହିବି।
ହଁ ଜାଣନି ଆଉ
ମୁଁ ଜାଣିନି କହିଲେ ତମେ କାଇ ନଉଚ ମୁଁ କହିଲି ଏଇ କାରଣ ପାଇଁ ନଉଚି। ମୁଁ ମୋ ଇଚ୍ଛାରେ ନଉଛି। ଅବଶ୍ୟ ମୁଁ ଜାଣିନି ତା ଭିତରେ ପଶିଲେ ଧୀରେ ଧୀରେ ମୁଁ ଜାଣିବି ଆଉ ଯ ଯଦି ମୁଁ ଦୀକ୍ଷା ନ ନଉଚି ତାହେଲେ ତା ଭିତରେ ପଶି ପାରିବିନି।
ହୁଁ
ହେଲା ମତେ ବି ଜାଣିବାକୁ ବି ଆଗ୍ରହ ଅଛି ଗୋଟେ ମାନେ କୋଉ ଠାକୁର ସିଏ। କେମିତି କଣ ହୁଏ ତାଙ୍କ ବିଷୟରେ କଣ ମୁଁ ସେ ସବୁ ଜାଣିବାକୁ ଚାହେଁ।
ହୁଁ ହୁଁ
ସେଥିପାଇଁ ମୁଁ କଣ କାଲି ନା ତାଙ୍କ ପାଖକୁ ଦୀକ୍ଷା ନେଲି ସେ ବି ମତେ ପୁରା ଟିକି ନିକି ବୁଝେଇଲେ। ଠାକୁରଙ୍କ ବିଷୟରେ।
ହଁ ହଁ
ଉଁ କି ମାନେ ତାଙ୍କୁ ବିଯେଇ ଜଣେ ବଡ ମା ଅଛନ୍ତି। ହେଲା ମାନେ ଠାକୁରାଣୀ ତାଙ୍କ ନାଁ ହଉଛି ତାଙ୍କୁ ବଡ ମା ବୋଲି ଡାକନ୍ତି ସମସ୍ତେ ମା ସେ ଏଠି ସବୁ ମୂର୍ତ୍ତି ବି ର ହେଇଛି ସବୁ ଠାକୁରଙ୍କ ମୂର୍ତ୍ତି ମୂର୍ତ୍ତି ହେଇଛି ମତେ କହିଲେ ଏଇଠି ଯୋଉ ଏବେ ମୂର୍ତ୍ତି ଦେଖିକିରି ଆସିଲ ଦର୍ଶନ କରିକିରି ତାଙ୍କୁ ଚିହ୍ନିଚ ମୁଁ କହିଲି ନା ମୁଁ ଜାଣିନି ନା ସିଏ ହଉଛନ୍ତି ବଡମା। ହେଲା ମୁଁ କହିଲି ଆଚ୍ଛା। ନା ସେ ବଡ ମା ବଡ ମାଙ୍କର ବି ପିଲାପିଲି କିଛି ହଉନଥିଲା। ହଉନଥିଲା ସିଏ ତାଙ୍କ ଶାଶୁଙ୍କୁ ସବୁ କଥା କୁହନ୍ତି।
ହଁ
ତାଙ୍କ ଶାଶୁଙ୍କୁ ସବୁ କଥା କୁହନ୍ତି ହେଲା। ସେଠୁ ଉ ମାନେ ଯେତେବେଳେ ତାଙ୍କ ଶାଶୁଙ୍କୁ ସେ କହିଲେ ଯାଇକି କହିଲେ କି ସେ ସ୍ଵାମୀ କି ନ କହି ଯାଇ ଶାଶୁଙ୍କୁ କହିଲେ କି ମା ମୋର ପିଲା ଟିଏ ଦରକାର।
ଅ ହଁ
ହେଲା ପିଲାଟିଏ ମୋର ଦରକାର ଆପଣ ଆପଣଙ୍କ ପୁଅଙ୍କୁ କୁହନ୍ତୁ। ମତେ ଗୋଟେ ପିଲା ଦେବେ ଏଇ କଥା ଯାଇ ବ ଡ଼ମା କହିଲେ ତାଙ୍କ ଶାଶୁଙ୍କ ଆଗରେ ଶାଶୁଙ୍କ ଆଗରେ କହିଲେ। ତାଙ୍କ ଶାଶୁ ହସିଦେଇ କହିଲେ, ମା ତୁ ମତେ ଏ କଥା କଣ କହୁଚୁ? ତୁ ଯାଇଙ୍କିରି ତୁ ସ୍ଵାମୀକୁ କହୁନୁ ହେଲା। ନା, ନା ଆପଣ ହଉଛନ୍ତି ଘରର ବଡ। ଯେହେତୁ ଆପଣ ବଡ, ମତେ ଆପଣଙ୍କ ପରମିସନ୍ ଦରକାର୍। ଆଉ ବିନା ପରମିସନ୍ ରେ ମୁଁ କରିବିନି। ଡାଇରେକ୍ଟ କହିଲେ, ତାଙ୍କ ବୋହୁ ଯିଏ ବଡ ମା। ସେ କହିଲେ ମୁଁ ବିନା ପରମିସନ୍ କାହିଁକି ନା ଆପଣ ହଉଚନ୍ତି ବୟସରେ ବହୁତ୍ ବଡ, ସେଥିପାଇଁ ମତେ ଆପଣଙ୍କର ଅ ମୁଁ ଆପଣଙ୍କୁ ସମ୍ମାନ କରେ, ମତେ ଆପଣଙ୍କର ଇଏ ଦରକାର୍ କହିକିରି ସିଏ କଲେ ଟୁ, ସିଏ କହିଲେ ତତେ କେମିତିକା ପୁଅ ମାନେ କଣ ଦରକାର୍ ଉଁ ସିଏ କହିଲେ କି ବଡ ମା କହିଲେ ମତେ ପୁଅ ଟେ ଦରକାର୍। ଆଉ ଆପଣଙ୍କ ପୁଅ ଭଳିଆ ମୋର ପୁଅଟିଏ ଦରକାର୍। ଆପଣ ଯେମିତିଆ ପୁଅ ପାଇଛନ୍ତି ମତେ ଡିଟୋ ସେମିତି ପୁଅଟାଏ ଦରକାର୍। ନା କାହିଁକି, ନା କାହିଁକିନା ଆପଣ ପୁଅ ଯେମିତି ଶାନ୍ତ ସରଳ ଯେମିତି ସେମିତିଆ ପୁଅଟିଏ ମୋର ଦରକାର୍।
ହଁ। ହୋଉଟୁ ବଡ ମା ତାଙ୍କୁ ଇଏ କଣ ମାନେ ତାଙ୍କ ଶାଶୁ କହିଲେ ବଡ ମାଙ୍କୁ କି ଠିକ୍ ଅଛି ମୁଁ କହିଦେବି ମୁଁ ତୋତେ ପରମିସନ୍ ଦଉଚି ହେଲା, ତୁ କର୍ ତୋ ଇଚ୍ଛା। ହେଲା। ଏଇ କଥା ମୋ ବଡ଼ମାଙ୍କୁ କହିଥିଲେ ତାଙ୍କ ଶାଶୁ, ମତେ ସବୁ କ ଥା ଏଇ କଥା ବୁଝଉଥିଲେ, ଯାହା ପାଖରୁ ମୁଁ ଦୀକ୍ଷା ନେଲି ସେ ମତେ ସବୁକଥା ବୁ ବୁଝେଇଲେ ସେ ବିଷୟରେ। ବହୁତ୍ କିଛି ବୁଝେଇଛନ୍ତି, ମୁଁ ତ ଏତେ କାହିଁକିନା ମୁଁ ତା ଭିତରେ ଏତେ ପଶିନି। ମୁଁ କହିଲି ମୋ ମାଇଣ୍ଡରେ କିଛି ଏତେ ପସିଲାନି।
ରହିଲାନି ହଁ। ନାଇଁ ଧୀରେ-ଧୀରେ ଯିଏ ଯୋଉଠିକି ଶରଣରେ ରହିବ, ସିଏ ଅଟୋମେଟିକ୍ ହେଇଯିବ।
ହଁ ମୁଁ ଯାହା ଯେତିକି ମନେ ରଖିଥିଲି ଆପଣଙ୍କୁ କହିଲି। ତାପରେ ସୋଉଠୁ ଉଁ ଏମ୍ତି ବହୁତ୍ କିଛି କଥା କହିଲେ, ସେଟା ଧୀରେ-ଧୀରେ ମୋର ମନେ ପଡେ ହଟାତ୍ ମୋର ମନେ ପଡେନି। ତାପରେ ସତ୍ସଙ୍ଗ ଯିବାର ଥିଲା ଥରେ। ମୋ ନଣନ୍ଦ ହିଁ ମତେ ସତ୍ସଙ୍ଗ ନିଅନ୍ତି ପ୍ରାୟ, ମୁଁ ବେଶୀ ଯାଇନି। ଥରେ ଗୋଟେ ଜାଗାରେ ସତ୍ସଙ୍ଗ ଥିଲା। ଯାଇଥିଲୁ ବସ୍ ହେଇଥିଲା। ପୁରା ସମସ୍ତେ ଦିଟା ବସ୍ ହେଇଥିଲା।
ହଁ।
ହେଲା ମାନେ ସତ୍ସାଙ୍ଗ ବିହାରରେ ଯେତେ ଲୋକ ସମସ୍ତେ ଯାଇଥିଲେ। ସେଠି ସତ୍ସଙ୍ଗ ହଉଥିଲା ମୁଁ ସତ୍ସଙ୍ଗ ପାଖେରେ ରହିନି, ମୁଁ ବୁଲାବୁଲି ଆମେ ଆମର ପୁଣି ବସ୍ ରେ ରିଟର୍ନ ହେଇଗଲୁ। କେବଳ ଆମର ଏଇଠି ଘର ପାଖେରେ ଯୋଉ ସତ୍ସଙ୍ଗ ହୁଏ ମନ୍ଦିରରେ ନା, ମୁଁ ସେଇଠିକି ଉଁ ଦୁଇଥର ଯାଇଛି। ଯାଇଛି ଦେଖିଛି ଛୁଆ ଗୀତ ବୋଲନ୍ତି ସବୁ ଭଲ-ଭଲ କଥା ବି
ଭଲ-ଭଲ କଥା କହନ୍ତି ନା, ଭଲ ଲାଗେ ଶୁଣିବା ପାଇଁ।
ଭଲ ଲାଗେ ଶୁଣିଆକୁ, ମନଟା ବି ଶାନ୍ତି ଲାଗେ।
ହୁଁ।
ମତେ ଟିକେ ଭଲ ଲାଗେ ଆଉ ସତ୍ସଙ୍ଗ ରେ ଯୋଉ ଖାଇବାଟା ବି ବନା ହୁଏ ନା ତାର ଟେଷ୍ଟ ବି ବହୁତ ଭଲ ହଁ ଭଲ ଟେଷ୍ଟ।
ଖାଇ ଖାଇବାର ସବୁ ଜିନିଷ ସବୁ ଅଲଗା ଅଲଗା ନୁହେଁ। ସେ ଶତ୍ସଙ୍ଗର ମତେ ଭଲ ଲାଗେ ମୁଁ ଯାଇଛି କେତେ ଥର ଆମ ଘର ପାଖରେ ତ ଚାହାନ୍ତି ଏମିତି ଡାକନ୍ତି ଖୁସିରେ ତ ଝଅ ତ ହଉ ଜଣେ ଠାକୁର। ଆଶୀର୍ବାଦ ମୁଣ୍ଡିଆ ମାରି ଦେଇକି ମୁଁ ଯାଏ ଆଉ ଦୀକ୍ଷା ନେଇନି କିନ୍ତୁ ଯାଏ ଭଲ ଲାଗେ।
ହୁଁ।
ଏଠି ଯେତେବେଳେ ସତ୍ସଙ୍ଗ ଆଙ୍କ ଘରେ ହୁଏ ମୁଁ ସେଦିନ ମୋର ରହିକି ତାଙ୍କୁ ସବୁ
ଆଚ୍ଛା।
ଚାଲିଚି ଆଉ। ଓ ହ ଆଜ୍ଞା ଆଜ୍ଞା ଦିଦି।
ହୁଁ।